ତାର ଭାଇ ଆଉ କିପରି
କୁହନ୍ତୁ କୁହନ୍ତୁ।
ଆଉ କିପରି ଅଛନ୍ତି?
ମୁଁ ଭାଇ ଟିକେ ଏଇନା ହାଲିଆ ହେଇଛି ଯେହେତୁ ମୁଁ ଟିକେ ଯାଇଥିଲି ସାଙ୍ଗ ସାଥିରେ ଭ୍ରମଣ ମୁଁ ଟିକେ ହାଲିଆ ହୋଇଛି ସେଠି ଆଜ୍ଞା।
କୁଆଡେ କୁଆଡେ ସବୁ ଭ୍ରମଣ କଲେ?
ଆମେ ଭ୍ରମଣ ଆମେ ଆଗ ଗଲୁ ଏଇଠି ଥିଲେ ଆମର ଏଇଠି ଅଛି ଡି ଏନ୍ ରେଗାଲିଆ।
ଆଜ୍ଞା।
ସେଇଠିକି ଆମେ ଗଲୁ ତାପରେ ସେଇଠି ଆମେ ଗଲା ପରେ ଆମେ ତାପରେ ଏ ଭିଟୁ ଗଲୁ ଭିଟୁ ମୁଁ ମୋର ଜନ୍ମ ଦିନ ଅବସରେ ଟିକେ କିଛି ଡ୍ରେସ କିଣିଲି।
ଓହୋ ହୋ ଆପଣଙ୍କ ଜନ୍ମଦିନ କେବେ ଜୁଲାଇ ହୁଁ
ମୋର ଜୁଲାଇ ବାଇଶି ଜନ୍ମ ଦିନ ଜୁଲାଇ ବାଇଶି।
ହଁ ଜୁଲାଇ ବାଇଶ ଆପଣ ଏବେ ଏତେ ଶୀଘ୍ର କିଣୁଛନ୍ତି?
ଏବେ ମୋ ପାଖରେ ପଇସା ଅଛି ତ କିଣିଦେଲି ଆଉ।
ଓ ହୋ ହୋ। ଭଲ ଭଲ ଭଲ ବାଇଶି ସାତ ଲେଖାହେଇଥିଲା ପା ହଁ। ଆଉ ଭାଇ କୁହନ୍ତୁ ଆଜି କଣ କଣ ଭୋଜନ କଲେ?
ମୁଁ ଆଜି ଭୋଜନରେ ଥଣ୍ଡା ପିଇଲି ଆଗ ଯାଉ ଯାଉ ତାପରେ ମୋ ସାଙ୍ଗମାନେ ଯେହେତୁ ଆସିଥିଲେ ତାଙ୍କ ସହ ପିଜା ଖାଇଲି। ଦୁଇଟି ପିଜାରୁ ମଗେଇଲୁ ଆମେ ଚାରି ଜଣ ଯାଇଥିଲୁ ଯେହେତୁ ତେଣୁ ଚାରି ଜଣ ଦୁଇଟି ପିଜା ମଗେଇକି ଦୁଇଟି ପିଜା ଖାଇଲୁ ଆଉ।
ଓ ହୋ। କି ଇଏ ଯୋଉ ଦଶମ ଶ୍ରେଣୀ ଛାତ୍ର ସାଙ୍ଗ ନା ମାନେ
ମୋର ପ୍ଲସ ଟୁ ସାଙ୍ଗ ମୋର ପ୍ଲସ ଟୁ ସାଙ୍ଗ।
ଭଲ ଆଉ।
ଆଜ୍ଞା।
ଆଉ ନାଇଁ ନାଇଁ ମୁଁ ପଚାରିଥିଲି ମଧ୍ୟାହ୍ନ ଭୋଜନରେ କଣ ଖାଇଲେ?
ମୁଁ ଭାତ ଡାଲି ଅଣ୍ଡା ପୋଚ୍।
ଓ ହୋ ହୋ ଭଲ।
ହ
ଆମର ତ ଶୁକ୍ରବାର ଆ ନିରାମିଷ ମୁଁ ଖାଇଲି ଭାତ ଡାଲି ପୋଟଳ ଆଳୁ ତରକାରୀ। ଏବଂ ଶାଗ ଭଜା।
ଓହୋ। ଆଉ କୁହନ୍ତୁ ଭାଇ ଆଉ ଆପଣଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା କିପରି ଅଛି?
ସ୍ୱାସ୍ଥ୍ୟ ଅବସ୍ଥା ଠିକ ଠାକ୍ ଅଛି। ସେ କଥା ମୁଁ କହୁଛି କିନ୍ତୁ ଭାଇ ଗୋଟେ ସମୟ କିଭଳି ଗଡି ଗଡି ଚାଲିଛି ଆପଣ ଦେଖୁଛନ୍ତି?
ସମୟ କିପରି ଭାବେ ଗଡି ଗଡି ଚାଲିଛି।
ହଁ ସତକଥା।
ଆମେ କିଛି କରି ହିଁ ପାରୁନାହୁଁ।
ହ ସତକଥା। ହଁ ବର୍ଷା ପୁରା କୁଟିଛି ପୁରା।
ହଁ। ମୁଁ ଆଜି ଖରା ବ ସମୟରେ ବର୍ଷାରେ ଟିକେ ଭିଜି ଯାଇଥିଲି ଯାଇଥିଲି ଟିକେ ସାଇକେଲ ନେଇକି।
ବ
ଆସବା ପତ୍ର ଆଣିବା ପାଇଁ ଟିକେ ଭିଜି ଯାଇଥିଲି।
ଆଜ୍ଞା ଆଜ୍ଞା ବୁଝିଲେ ବୁଝିଲେ।
ଭାଇ ଟିକେ ମୁଣ୍ଡ ପିନ୍ଧା ହଉନି ଟିକେ ଆମର ଏଇ କାମ କୁ କରିବା ବେଳେ?
ଆଗ ସତ କଥା କୁହନ୍ତୁ ମୋର ମୁଣ୍ଡ ବ୍ୟଥାା ବହୁତ ହଉଛି କାରଣ ଆଜ୍ଞା କାରଣ ଆଗରୁ ଗଲାବେେଳେ ଆକ୍ଚୁଆଲି ମୁଁ ତଳେ ମୁଁ ତଳେ ଏଇଟା ମୋର ପିତାଙ୍କ ନମ୍ବର୍। ଯେତେବେଳେ ମୁଁ ମୋ ନିଜ ନମ୍ବରେ କଲାବେେଳେ ମୁୁ କଣ କରୁଥିଲି କି ମୁଁ ମୋର ମୁଁ ମୋର ଦୁଇଟି ତିନୋଟି ମଧ ସହିତ କଥା ହଉଥିଲି। ଏବେ କିନ୍ତୁ ଏ ଏଇ କାମ ପାଇଁ ମତେ ଅନ୍ୟ ଜଣଙ୍କ ସହା ମାନେ ଅନ୍ୟ ପନ୍ଧା ମତେ ଚାରି ପାଞ୍ଚ ଜଣଙ୍କର ସହାୟତା ନେବାକୁ ପଡୁଛି। ତ ସେଇ ଯୋଗୁ ଆ ମୁଣ୍ଡରେ ଏ ପ୍ରବଳ ପରିମାଣରେ ରଉଛି।
ଆ ଦିନକୁ ଯଦି ଆପଣ ତିନି ଚାରି ପାଞ୍ଚ ଜଣ ଥାଏ ତ ଆପଣ ଯଦି ଜଣଙ୍କୁ ସମ୍ପର୍କ କଲେ ସିଏ ବି ତ ରିଟର୍ଣ ଆପଣଙ୍କୁ ସମ୍ପର୍କ କରିବେ ନା। ତ ଏଭଳି ହେଲା ମୁଣ୍ଡଟି ମତେ ଆଉ ରହୁନାହିଁ।
ଆଜ୍ଞା ମୁଣ୍ଡଟି ପୁରା ଅତ୍ୟଧିକ ବ୍ୟଥା ହଉଛି। ଯାହା ଯାହା ଦ୍ଵାରା ବହୁତ କଷ୍ଟ ଅନୁଭବ କରୁଛି। ହଁ ପା
ମୋର ତ ଟିକେ ହେଇକି ମୋର କଷ୍ଟ ଆଉ। ଆଉ ମୁଁ ଆପଣଙ୍କ କଥା କିପରି ଭାବେ କହିବି।
ସତ କଥା।
ଯାହା ହଉଛି ଚାଲୁ ଚାଲୁ ସଂସ୍ଥାଟି ଚାଲୁ ଆଉ।
ଆଜ୍ଞା ଆଜ୍ଞା।
ମୋର ପା ପେମେଣ୍ଟର କିଏ କାଇହିଁ ଆସିନଥିଲି ଆସି ନଥିଲା ବୋଲି ମୁଁ ଟିକେ ବ୍ୟସ୍ତ ହଉଥିଲି କହୁଥିଲି କିନ୍ତୁ ସେ ବନ୍ଧୁ ଜଣଙ୍କ କହିଲେ କି ବ୍ୟସ୍ତ ନାହିଁ। ସିଏ ଯେତେବେଳେ ସମସ୍ତଙ୍କୁ ମିଳିବାର ଥିଲା ସେତେବେଳେ ଆପଣଙ୍କର ଆସିବ ତାପରେ ଆପଣ ସବୁଦିନ ଟିକେ ଟିକେ ଦେଖନ୍ତୁ ଆଉ ଯୋଜନା ଆସିବ ଆପଣ କରିଦେବେ ଲଗିନ୍ ଆଉ।
ଆଜ୍ଞା ଆଜ୍ଞା ସେମିତି ମୋର ବି ଆଜ୍ଞା ସେମିତି ମୁ ମୁଁ ବି ବ୍ୟସ୍ତ ହଉଥିଲି ମୋର ମାନେ ମୋର ଯୋଗ ଯୋଗିବାର ଚାରି ଦିନ ପରେ ମୋର ଆସିଥିଲା ମାନେ ଦରମା।
ଓ ତମର ତ ଲଗ୍ଇନ୍ ହେଇଥିଲା ଆଗ?
ନା ଲଗିନ୍ ହେଇନଥିଲା ମୋର ମୋ ଯୋଉନ ମାନେ ଯୋଉନମ ମୋର ଆସିଲା ସେଇନ ଲଗିନ କଲି। ପରେ ମଙ୍ଗଳବାର ଆସିଲା ମୁଁ କଥିଲି ଶନିବାର।
ଓହୋ ହୋ ନାଇଁ ନାଇଁ ମାନେ ମାନେ ତମର ଲଗଇନ ହିଁ ହଉନଥିଲା ମାନେ ଯୋଉ ଦିନ ଆସଥିଲା ସେଇଦିନ ଲଗ ଇନ କରିକି ଦରମାଟିକୁୁ ନେଲ।
ଆଜ୍ଞା ଆଜ୍ଞା ଆଜ୍ଞା ମ ମୋ ମାନେ ମାନେ ମୋର ଲଗଇନ୍ ମୋର ହୋଉନଥିଲା ଥିଲା ପ୍ରଥମରୁ।
ଓହୋ ହୋ।
ଆଜ୍ଞା।
ବିବାହର ସମୟ ଉପୁଜିଛି ଚାରିଆଡେ। ଧୁମଧାମ ରେ ସବୁ ବିବାହ ହଉଛନ୍ତି ମୋର ବି ମନରେ ଗୋଟେ ଗୋଟେ ଇଚ୍ଛା ମୁଁ ବି ଏପରି ଭାବେ ମୋ ପ୍ରିୟତମଙ୍କୁ ତମାଙ୍କୁ ବିବାହ କରିବି।
ଆଚ୍ଛା।
ମୋର ବି ମନରେ କିଏ ଜଣେ ଅଛନ୍ତି, ତମର ବି ଥିବେ? ସମସ୍ତଙ୍କର ଥିବେ, ଆଉ ତମର ଥିବେ। ହେଲେ କଣ କରିବା ସମୟ ପରିସ୍ଥିତି
ଆଜ୍ଞା ସମୟ ହାତରେ ଡୋରି ଆଜ୍ଞା ସମୟ ହାତରେ ଡୋରି।
ସମୟ ପରିସ୍ଥିତି ପରିବେଶ
ଆଜ୍ଞା।
ଆଉ କିଛି ବୁଦ୍ଧି ଆଉ କଣ କରିବା ଏଇତ ପୁନର୍ବାର କାଲି ବିଶ୍ଵବିଦ୍ୟାଳୟକୁ ଯିବାକୁ ପଡିବ ପୁନର୍ବାର ସେହି କକ୍ଷ ପୁନର୍ବାର ସେହି ପାଠ୍ୟକ୍ରମ।
ଆଜ୍ଞା ସତ କଥା କହିଲେ।
ଏକ କଥା ଟିକେ ଚିଡି ମାରିଲା ଭଳିଆ ଲାଗୁଛି। ପାଠ୍ୟକ୍ରମ ସରିଲା ପରେ ବି
ଆଜ୍ଞା ମୋର ମାନେ ମୋର ଟିକେ ଅଧିକ ପରିମାଣରେ ମୁଣ୍ଡ ବ୍ୟଥା ହଉଛି ମତେ ଟିକେ ବହୁତ ଆ ମାନେ ମୁଣ୍ଡ ଗରମ ହେଇଗଲେ ପ
ଆଜ୍ଞା ଆଜ୍ଞା। ଆଉ ଟିକେ ରୁହନ୍ତୁ ମତେ ବି ମୋର ବି ମୁଣ୍ଡ ଗରମ ହେଇଗଲାଣି କେବଳ ଆପଣ କହିଲେ ବୋଲି ଆଉ ଗୋଟେ ହଉ ହେଇଯିବ ଆଉ ଗୋଟିଏ ହେଇଯିବ ବୋଲି କରିଦବା କଥା ଆଉ କଣ କରିବା। ମୋର ବି ବା ଚିଡ଼ି ଚିଡି ଲାଗୁଅଛି।
ଓହୋ! ଆପଣ ମତେ କେତେବେଳୁ କହିଥିଲେ ତ ମୁଁ ଟିକେ ବାହାରେ ଥିଲେ ତ ବାହାରେ କଥା ହେଇଥିଲା ଆପଣଙ୍କୁ ସଫଳ ଆଜ୍ଞା! ମାନେ ଆପଣଙ୍କୁ ସଫଳ ଖୋଲୁ ଖୋଲୁ ହୋଇନଥାନ୍ତା। ତାହାଦ୍ଵାରା ମୁଁ ଏତତ୍ ଦ୍ଵାରା ମୁଁ ଭାବିଲି କି ଘରୁ ଯାଇକି କହିବି ବୋଲି
ହଁ, ଠିକ ଅଛି ଠିକ ଅଛି।
ଯେତେ ସ ଯେହେତୁ ସଫଳ ହବନି ତ କ-କରିକି ଲାଭ କିଛି ମଧ୍ୟ ନାହିଁ।
ଆଜ୍ଞା ଆଜ୍ଞା କାହିଁକି ବା କରିବେ ଯେ ମୁଁ କହୁଥିଲି କି ଆମର ସେ ଭ୍ରାତା ଜଣକ କେବେ ଆସୁଛନ୍ତି? ଅ ଦୂର ଭ୍ରାତା
ସିଏ ବୋଧହୁଏ ଆସିବେ ଆଉ କେତ ଆଉ କେତୋଟି ଦିନ ପରେ ସେ ବୋଧ ବୋଧହୁଏ ଆସିବେ।
ଏଇ ସୋମବାର ଆସିବେ ନାହିଁ?
ମୁଁ ଜାଣିନି ମୁଁ ତାଙ୍କ ସହ କଥା ହୋ ମୁଁ ତାଙ୍କ ସହ କଥା ହୋଇନାହିଁ ମୁଁ ତାଙ୍କୁ ପଚାରିକି ଆପଣ ଯଗଯଗ କରିବି।
ହଁ ହଁ ନାଇଁ ଦରକାର ହେଲେ ପଚାରିବେ ଆଉ ସିଏ କିନ୍ତୁ ଭଲ ଛୁଟି କାଟୁଛନ୍ତି। ସବୁ ବିଷୟ ପ୍ରାୟତଃ ଆରମ୍ଭ ହୋଇ ଲେଖା ହୋଇଗଲାଣି କିନ୍ତୁ ସିଏ ଆସିନାହାନ୍ତି ଏପର୍ଯ୍ୟନ୍ତ।
ନା, ନା ଆପଣଙ୍କୁ ମୁଁ ଯୋଉ ଘଟଣା କହିଥିଲି ସେ ଘଟଣା ପାଇଁ ତାଙ୍କ ପିତା ତାଙ୍କୁ ଆଉ ଛା ଡୁ ନାହାନ୍ତି ବାହାରକୁ
ଆରେରେ ଓହୋ! ସେଇ ଯୋଉ ରାତ୍ର ଏକ ଘଟିକା। ମାନେ ବାହାରନ୍ତି ମାନେ ଓହୋ! ଆଉ ଏପଟକୁ ଆସିବେନି କିଛି ଦିନ ପରେ ଛାଡିବେ।
ଆଜ୍ଞା! ତା ପିତା ତ ତା ପିତା ତ ମାନେ ଛାଡୁନାହାନ୍ତି ଦେଖିବା କଣ ହଉଛି ଆଉ? ଦେଖିବା ସେତେବେଳେ ଭାବିବା।
ଇଏ କହୁନାହାନ୍ତି କି ପାଠ୍ୟକ୍ରମ ଆରମ୍ଭ ହୋଇଗଲାଣି ଆଉ
ଆଜ୍ଞା! ଆଜ୍ଞା! କିନ୍ତୁ ତାଙ୍କ ପିତା କହୁଛନ୍ତି କି ତୁ ଯୋଉ ପାପା କରୁଚୁ ପାପ ପ୍ରାୟଶ୍ଚିତ ତୁ ଘରେ ବସି ବ ଖାଇ ଖାଇ ପିଇକି ଶୋ
ଆଉ ଯାନି ପରୀକ୍ଷା ବେଳକୁ ଯିବୁ।
ଆଜ୍ଞା! ତାଙ୍କର ଯୋଉ ସ୍ୱାସ୍ଥ୍ୟବସ୍ତା ମାନେ ଖରାପ ଥିଲା। ତ ତାଙ୍କର ପିତା ଆଜ୍ଞା ଆଜ୍ଞା ତାଙ୍କ ପିତା କହିଥିଲେ କି ମୁଁ ତତେ କହିଥିଲି ରାତିରେ ଖାଇ ତୁ ଖାଲି ତତେ ମୁଁ ବାସ ଗୋଟେ କାମ ଆସିଲି ରାତିରେ ଖାଇ ପିଇ ଶୋଇବିନି ତୋ ଦ୍ଵାରା ସେତିକି ହେଲାନି। ହଁ ତୁ ଆଉ ଘରୁ ବାହାରେ ନା।
ନାଇଁ ନାଇଁ ପିତା ଠିକ ନେଇଚନ୍ତି ଆରେ ଦେଖ ତମେ ଏବେ ଠିକସେ ଶୋଇବ ନାଇଁ। କିଛି ହବନି। ଠିକ ପା ମୁଁ ଜା ଆମେ ଜାଣିଚୁ ଆମର ଠିକ ଅସୁବିଧା ସମୟରେ ସବୁ ପ୍ରକାର ପୋ ଝ ଓପରେ ନଳିତା ବିଡା ଠିକ ଅସୁବିଧା ସମୟରେ ଦେହଟି ଖରାପ ହେଇଯିବ ମାନେ ପରୀକ୍ଷା ଥିବ ଦେହ ଖରାପ ହେଇଗଲା।
ଆଜ୍ଞା ତାପରେ ତାଙ୍କ ପିତା ମାତା ତାପରେ ସେ ଯୋଉ କାମଟି କରିଛନ୍ତି ସେ କାମଟି କଲା ପରେ ବି ଆପଣ ବୁଝି ପାରୁଥିବେ ତାଙ୍କ ପିତା କୋଉ
ହଁ ପିତା ଏବେ ସେହି ସ ପରିସ୍ଥିତିରେ ତାଙ୍କୁ ଧରିଚନ୍ତି ଫୁଣି ସେପଟୁ ଗୋଟେ ଆବାଜ ସେ ଆବାଜ ଶୁଣି ଇ
ଯିଏ ମାନେ ଯିଏ ଯେତେ ମ ଉଁ ଯିଏ ଯେତେ ଆଧୁନିକ ଚିନ୍ତାଧାରାର ହୋଉଥିଲେ ମଧ୍ୟ ସେ ଭାବିବ। କଁ ହିଁ ଆଉ କରିବ ଏଇ ସମୟରେ କୋଉମାନେ କଥା ହୁଅନ୍ତି?
ଆଜ୍ଞା ଇଏ ଏଇଟା ତ ଆପ ଏ ଏଇଟା ଆପଣ ପୁରା ସତ କଥା କହିଲେ।
ଯେତେ ମାନେ ଯିଏ ଯେତେ ବି ଆଧୁନିକ ଚିନ୍ତାଧାରା ହୋଉ ଆମେ ବି ଆମେ ସିନା ବନ୍ଧୁ ବୋଲି ଆମେ ବୁଝୁଚୁ କଥାଟି କଥାର ମର୍ମ ଆମେ ବୁଝୁଚୁ କିନ୍ତୁ ଆମ ବୟସର ଯିଏ ବି ହୋଉ ଯିଏ ବାହାର ପିଲା ଜାଣିଲେ ଶୁଣିବ ସିଏ ଆଉ କଣ ହେମତି କଣ ହିଁ କହିବ? ସିଏ ଆଉ କଣ ହିଁ ଭା ମତେ କୁହନ୍ତୁ? ତ ଏଥିରେ ଏଇଟା ଏମିତି ଭାବେ କରିିବାର ନଥିଲା। ଆଉ ଏମାନଙ୍କୁ ମଧ୍ୟ ରାତ୍ରିରେ ଶୋଇବାକୁ କଣ ପାଇଁ ମାନେ ଭଲ ଲାଗୁନାହିଁ। ଆପଣ କେତୋଳେ ଶୁଅନ୍ତି ରାତ୍ରିରେ?
ମୁଁ ରାତିରେ ଏଗାର ଘଟିକା ଆଉ ମକ୍ସିମମ୍ ବାର ଘଟିକା ଭିତରେ ଶୋଇପଡେ।
ଦୈନନ୍ଦିନ ଜୀବନରେ ମାନେ ପ୍ରାୟ ଟାଇମ୍ ପ୍ରାୟ ସମୟରେ? ଏଗାରଟାରୁ ବାରଟା ଭିତରେ ଶୋଇପଡ଼ନ୍ତି?
ଆ ପ୍ରାୟେ ସମୟ ତ ପୁରା ଏଗାରଟା ବେଳେ ଶୋଇପଡେ ଅତ୍ୟଧିକ ହେଲେ ବାରଟା ବେଳେ।
ଆଉ ମନୋରଞ୍ଜନ ଭିତ୍ତିକ କିଛି କଣ କଲେ ଆପଣ ବାରଟା ବେଳେ ଶୁଅନ୍ତି ଆଉ ଉଠନ୍ତି କେତେବେଳେ?
ମୁଁ ସକାଳ ସାତଟା ଆଜ୍ଞା ମୁଁ ସକାଳ ସାତ ସାତ ଘଟିକା ଆଠ ଘଟିକା ଏଇ ସମୟରେ ମୁଁ ଉଠେ।
ନାଇଁ ଏଇଟା ହିଁ ଠିକ। ପ୍ରକୃତରେ ଏଇଟା ହିଁ ଠିକ ଆପଣ ରାତ୍ରି ଅନିଦ୍ରା ହୋଇକି ଯଦି ପାଠ ପଢୁଚନ୍ତି ତାହେଲେ ସିଏ ଗୋଟେ ପ୍ରକାରର ହେଲା କି କୌଣସି କାମ କରୁଚନ୍ତି ସିଏ ଗୋଟେ ପ୍ରକାର କିନ୍ତୁ ଆପଣ ରାତି ଅନିଦ୍ରା ହେଇକି ଏମତି ମୋବାଇଲି ଚଲୋଉଚନ୍ତି ଯେନ୍ ତି ଆମର କିଛି ବନ୍ଧୁଗଣ ଅଛନ୍ତି ନାଆ ନାଆ ତ ନେଇ ହବନି କିନ୍ତୁ ଆମର କିଛି ମହିଳା ବନ୍ଧୁ ପୁରୁଷ ବନ୍ଧୁ ଯେତିକି ଅଛନ୍ତି ଆମ ସଂଘରେ ଆଠ ଜଣଙ୍କ ଯୋଉ ସଂଘରେ ପ୍ରାୟ ମାନେ କି ଯୋଉ ସେମାନେ ପଢନ୍ତି ତ ନାଇଁ ରାତ୍ରିରେ ରାତ୍ରିରେ ସେମାନେ ମାନେ ଏଇଭଳିଆ ମନୋରଞ୍ଜନ ମୋବାଇଲ ଦେଖନ୍ତି ତ ତା ଦ୍ଵାରା ଶରୀର ଆହୁରି ଖରାପ ହବ। ଏବେ ସିନା ଜଣାପଡୁନି କିନ୍ତୁ ଦିନେ ନା ଦିନେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହବ।
ଆଜ୍ଞା ଭାଇ ଶୁଣନ୍ତୁ ଆମର ଏକ ସମୟ ହୋଇଯାଇଛି ଆପଣ ଆପଣଙ୍କ ଆଡୁ ଯୁ ଆଜ୍ଞା ଭ୍ରା ଆଜ୍ଞା ଭ୍ରତା।
ଧନ୍ୟବାଦ ଶୁଭରାତ୍ରି।
ହଁ ଧନ୍ୟବାଦ ଧନ୍ୟବାଦ।